ହାଲୋ
ହାଲୋ ହଁ କିଏ କହୁଥିଲେ?
ଶୁ ମୁଁ ପୂଜା ତମେ? ହଁ ଶୁଣା ଯାଉଛି ମୋ କଥା। ମୁଁ ଭଉଣୀ ନବେ ହଁ ହଁ
ଓ ହୋ ଆ ଭଉଣୀ ନା ଆୟୁଷୀ
ହଁ, ମୋ ନା ମାନସୀ ତା ନାଁ ଆୟୁଷୀ।
ଓ ହୋ ଓ ହଉ କଣ କରଥିଲେ?
ଏଇ ମୁଁ ବସ୍
ମୁଁ ଏଠି। ହଁ ମୁଁ ବି ଭଲ ଅଛି ଆମର ଏ ତ ଏକ୍ଜାମସ ଚାଲିଛି ଏବେ।
ଓହୋ ଭଲ ହଉ ଆଉ କେତେଟା ପେପର ଅଛି?
ଆଉ ଚାରିଟା
ଟୋଟାଲ ଛଅ ଟା ନା
ହଁ, ହଁ ତମେ ବି କଣ ପାଠ ପଢୁଛ ଏବେ?
ନା ନା ମୋର ମୋର ମୁଁ ମ୍ୟାରେଡ୍
ଓ ହୋ
ମୋର ଟୁ ଥାଉଜେଣ୍ଟେ ସେଭେନଟିନ୍ ରୁ ମାନେପାସ ଆଉଟ୍।
ଓ, ହୋ, ହୋ
ହୁଁ, କଣ ଖାଇଥିଲେ ସଖାଳେ? ହାମର ଏ ସେଇଠି ଭୁବନେସ୍ୱର।
ହଁ, ହ, ମୁଁ ଖାଇଥିଲି ଭାତ, ଡାଲି, ତରକାରୀ, ଖଟା
ହୁଁ, ହୁଁ, ହୁଁ, ହଷ୍ଟେଲ ରେ ରହୁଛ ନା ଘରେ?
ହଁ, ହଷ୍ଟେଲ ରେ
ଓ, ହୁଁ, ହୁଁ, ହୁଁ, ଭଲ ଦଉଛନ୍ତି ହଷ୍ଟେଲରେ ଖାଇବା?
ହଁ, ଚଢିବ ଏତେ ବି ଚଳିବ ଏତେ କହିପାରିବିନି।
ହଁ, ଗୋଟେ, ଗୋଟେ ଜାଗାରେ ଭଲ କୋଉଟା ଗୋଟେ, ଗୋଟେ ଜାଗାରେ ଭଲ ନାହିଁ।
ହଁ, ଆମର ଗୋଟେ ଦିନ ଟିକେ ବେ ବେଶୀ ଭଲ ତାପରେ ଗୋଟେ ଦିନ ଟିକେ ଖରାପ ଏମିତି ହିଁ।
ହୁଁ ମୋ ଭଉଣୀ ରହୁଥିଲା ବ୍ରହ୍ମପୁର ରେ ସେ ପୁରା କାନ୍ଦି ପକାଏ ଖାଇବା ପାଇଁ ମାନେ ସେ ମ୍ୟାରେଜ ପରେ ପଢୁଥିଲା ଡି ଏମ ଏଲଟି କୋର୍ସ କରିଥିଲା ସେ ତ ହୁ ବରମ। ପୁରୀ ରେ ପଢୁଥିଲା ସେ ପ୍ରେଗନେଣ୍ଟ ଥିଲା ପୁରା କାନ୍ଦି ପକାଏ ଖାଇବା ପାଇଁ ଏତେ କଷ୍ଟ। ପକ୍ଷ ଜମା ଭଲ ନାହିଁ ସେପଟେ ହେଁ
ଓହୋ ଆଉ ତମେ କୋଉଠି କରୁଛ?
ମୁଁ, ମୁଁ ବି ମ୍ୟାରେଜ ମୁଁ ବି ମାନେ ହାଉସ ୱାଇଫ୍ ଅଛି ଛୁ
ନା, ନା, ନା କୋଉ ମତ୍ କୋଉ ଅନର୍ସ ମ କିଛି କହିଥିବେ।
ସୋସିଓ ଲୋଜି।
ଓ ହୋ ହଁ ହଁ‌ ମୁଁ କମର୍ସ।
ଓ, ହୁଁ, ଆମର ମୋର ବିଜେପି କଲେଜ ଥିଲା।
ଅ ହ ହଁ ମୋ ସାଙ୍ଗମାନେ‌ ବି ବିଜେପି ରେ ଅଛନ୍ତି ବି ଜେ ବି।
ବିି‌ ଯେ ବି ହଁ।
ହଁ ଏବେ ଅଛନ୍ତି ବି।
ହୁଁ, ତମର ପ୍ଲସ ଟୁ କୋଉଠି ଥିଲା ର ଆର୍ଡି ରେ।
ଅଁ, ପ୍ଲସ୍ ଟୁ ନା, ନା, ପାରାଦୀପରେ।
ପା ଅମ ପ୍ଲସ୍ ଥ୍ରୀ ଟା ଓହୋ। ଆଉ ସବୁ ଭଲ ଘରେ ସମସ୍ତେ ଭଲ ଅଛନ୍ତି।
ହଁ, ସମସ୍ତେ ଭଲ ଅଛନ୍ତି, ଆଜ୍ଞା।
ବୁଝିପାରୁନି ନା।
ଅ ଏବେ ଏକ୍ଜାମ ସଇଲେ ଏକ୍ଜାମ ଆଠକୁ ସରିବ।
ସରିଲେ ଯିବ ନା ନା ଯିବାର ନାଇ ଏମ୍
ତା ପରେ ଯିବି ଗୋଟେ ଦି ଦିନ ପାଇଁ ଯିବି।
ଏବେ ଛୁଟି ଥିଲା ଯାଇଥିବ ଘରେ ନା।
ହଁ ଏବେ ଛୁଟି ଥିଲା ତ ଯାଇଥିଲି ଏବେ ଆସିଲି। ତାପରେ ଏକ୍ଜାମ ସରିଲା ପରେ କିଛି ଦିନ ପାଇଁ ଯିବି।
ହୁଁ ହୁଁ ତମର ଏବେ ଚାରି ବର୍ଷ ନା ତିନି ବର୍ଷ?
ଚାରି ବର୍ଷ ତ କହିଲେ କାହିଁକି କହିଲେ ସେମାନେ କହିଲେ କି ଓନ ଯଦି ଓନର୍ସ ଡିଗ୍ରୀ ନେବ ଅଛି ତ ଚାରି ବର୍ଷ କରିବା ହବ।
ଓହୋ।
ନହେଲେ ତ ତିନି ବର୍ଷ।
ହଁ ତିନ ଆମ ମାନେ ତ ତିନି ବର୍ଷ ଏଇ ଏବେ ଲାଷ୍ଟ ଇୟର ରୁ ବୋଧେ ଚାରି ବର୍ଷ। କୁହା ହେଲା ଆଉ ନା ପିଜି ପି ଜି ଗୋଟେ ବର୍ଷ ତ ଗ୍ରାଯୁଏସନ୍ ଚାରି ବର୍ଷ।
ହଁ ସେ ୟା ଏନ ଇ ପି ପାଇ ଏ ସବୁ।
ହୁଁ। ତମର ଲୋକାଲ ଗାଡିଆନ କିଏ ରହୁଛନ୍ତି ନା ନା ତମେ କେହି ରହୁନାହାନ୍ତି ହେମିତି?
ନା ନା ଗାର୍ଡିଆନ ଆମର ମୋ ବାପା ମା ସମସ୍ତେ ପାରାଦୀପରେ ଅଛନ୍ତି।
ଓହୋ।
ଏଇଠି ଖାଲି ମୁଁ ଅଛି।
ତମେ ଭା ତମ ଘରେ କିଏ କିଏ ରୁହନ୍ତି?
ବାପା ମା ଓ ଦିଇଟା ଭଉଣୀ।
ହୁଁ ତମେ ଆଉ ଜଣେ ଭଉଣୀ ନା ଆଉ
ହଁ ନା ନା ମୁଁ ଆଉ ଜଣେ ଖାଲି ଭଉଣୀ।
ତମେ ବଡ ନା ସାନ।
ମୁଁ ବଡ ସେ କଟକ ରେ ଅଛି ଆଉ ଗୋଟେ।
ଓ ହୋ। ତମେ ତ ପୁରା ଛୋଟ ପିଲା ଭଳିଆ କଥାବାର୍ତ୍ତା କରୁଛ ଆଉ ହୁଁ ହୁଁ।
ନା ମୋ ଭଏସ ବି ଏମିତି ଅଛି।
ହୁଁ ହୁଁ ଓହୋ ହ ହ।
ମୁଁ ଓଡ଼ିଆ ଓଡିଶା କଣ କହିଲେ?
ନାଇ କହୁନ କଁ କହୁଥିଲ?
ଅଁ ନା ନା ମୁଁ କହିଲି ମୁଁ ଓଡିଶା ଆସିଲେ ମୋର ପନ୍ଦର ବର୍ଷ ହୋଇ ହେଇଚି ଏବେ।
ଓହୋ ଓ ଏଲ ଓଡିଶାରେ ନଥିଲ କି?
ନା ନା ମୁଁ ଏମ ପି ରୁ ବି ବିଲଙ୍ଗ କରେ।
ଏଠି କଣ ବାବା ଜବ୍ କର ନ୍ତି ନା ମାନେ
ହଁ ବାବା ବାବା ଜବ କରନ୍ତି ଏବେ।
ହୁଁ ଗୋଭମେଣ୍ଟ
ହଁ ସେମି ଗମେଣ୍ଟ ଏପ ଜିନ୍ଦଲ।
ଓ ଜିନ୍ଦଲ ରେ। ଓ ଏବେ ଏଇଠି ପନ୍ଦର ବର୍ଷ ହେଲା ଆସିକି ଅଛ ତ ଭଲ ଓଡିଆ କହି ସ ଆଉ ପନ୍ଦର ବର୍ଷ ହେଲାଣି। କେବେ କେତେ ଛୋଟ ହେଇଥିଲ? ଛୋଟ ବେଳୁ ଏଇଠି ରହି ଯାଇ
ହଁ ସ ସେୟା ତ ଏତେ କାହିଁକି ମୋତେ ସାଙ୍ଗମାନେ ବି ହିନ୍ଦୀ ଉଁ ପିଲା ମ ମତେ ମିଳିଥିଲେ। ଏମିତି ତ ସେମାନେ ବି ଟିକେ ଟିକେ କରି କରି ଶିଖିଗଲି।
ହଁ।
ଆଉ କାହିଁକି ମୁଁ ଆଇ ସି ଏ ସି ଷ୍ଟୁଡେଣ୍ଟ ଥିଲି ତ ଆମର ଏତେ ଓଡ଼ିଆ ସବଜେକ୍ଟ ଥିଲାନି।
ହଁ ହଁ ଆଇ ସି ଏ ସି ଯେ ହଁ।
ହଁ ତ ତାପରେ ଏମିତି ଆଉ। ଓହୋ ଆଉ କଣ କରୁଥିଲ?
ନାଇଁ ଏଇଠି ମୋ ଝିଅ ଶୋଇଛି ତ ମୁଁ ବସିକି ସେୟା କହିଲି ବସିକି କଥା ହେଇଯିବ ବୋଲି ଫୋନ କରିଥିଲେ ଆଉ ସେ ସିଏ ଯ ତାକୁ ବର୍ଷେ ଚାରି ମାସ ହେଲା। ଚାର ମାସ କମ୍ପ୍ଲିଟ୍ ହେଇନି
ହଁ ହଉ।
ହୁଁ ସେ ଶୋଇ ପଡିଛି ତ ହେଇଥି ପାଇଁ ମୁଁ କହିଲି କଥା ହେଇଯିବ। ନାଇ ସେ ଅନେକ ଖେଳୁଥିଲେ ବଳେ ଖେଳୁଥିବ ଖୁଆଇଦେଲେ ତାର ସେ ଅ ଖାଇବନି ଚିଟଚିଟା ହବ ଖାଲି କାନ୍ଦୁଥିବ ତ କାନ୍ଦୁଥିବ।
ହଁ ମୋ ଭଉଣୀ ବି ଗୋଟେ ପୁଅ ଅଛି ନା ସେଏ ବି ସେମିତି ହୁଏ। ସିଏ ଏବେ ଦି ବର୍ଷ ହେଲା।
ଓହୋ।
ତ ସେ ସେ ଯଦି ଫୋନ ତାକୁ ଫୋନ ମିଳିଗଲେ ସେ ଖାଇଦବ।
ମୁଁ ଆକୁ ଜମା ଫୋନ ଦେଖଉନି।
ହଁ ସେ ଭଲ ତାର ତ ସେ ଫୋନ୍ ଏତେ ନସା ସେ ଫୋନ୍ ଧରିକି ଖାଏ।
ଇଏ ବି ସେୟା ଅଭ୍ୟାସ ଟିକେ ଟିକେ ହେଲାଣି କିନ୍ତୁ ବେଳେ ବେଳେ ନ ଖାଇଲେ ବିରକ୍ତ ଲାଗୁଛି ଦେଖେଇ ଦଉଛି କିନ୍ତୁ ସେଟା ଭୁଲ କରିବା କଥା ନୁହଁ।
ହଁ ହଁ ସେତେ ବି ଏତେ ଆଉ ମୋ ଦିଦି ସେ କହୁଛି ସେ କାନ୍ଦିଲା ମତେ ଭଲ ଲାଗେନି ତାକୁ ଫୋନ ଦେଇଦିଏ। ସେ ତାର ଆଖି ହଁ ସେ ଆଉ
ମୋ ଝିଅର ଟିକେ ଦେହ ଭଲ ନଥିଲା ଜନ୍ମ ବେଳେ ଭଲ ମାନେ ଅଳ୍ପ ଦିନ ଭଲ ନଥିଲା ମତେ କିନ୍ତୁ ଡାକ୍ତର କହିଲା ତାକୁ ଜମା ମୋବାଇଲ ଦେଖେଇବନି ଜମା ବି ସ୍କ୍ରିନ୍ ଟାଇ ଦେବନି।
ହଁ ନହଲେ ନହେଲେ ସେ ଅଭ୍ୟାସରେ ସେ ଖାଇବନି କିଛି।
ଏବେ ବି ତା ଏମିତି ଟିକେ ଟିକେ ମୁଁ ଟିକେ ବାହାରେ ଅଛି ତ ଏବେ ତାକୁ ଖାଇଲା ବେଳେ ଦେଖେଇ ଦଉଛି କିନ୍ତୁ ତାର ଅଭ୍ୟାସ ହେଇଯିବ ମାନେ ବହୁତ ଟେନସନ ଧୀରେ ଧୀରେ ବଡ ହେଲାଣି ନା ଜିଦି କରିବା ସେ
ହଁ ସେଇଆ ନା। ତ ବି ସେ ନହେଲେ ସେ ସ୍କୁଲ ଗଲା ବେଳେ ତାକୁ ଟିକେ
ହଁ ଏଇଠି ଆମ ଘର ପାଖରେ ଗୋଟେ ଫିଜିଓଥେରାପି ସେଣ୍ଟର ଅଛି ସେମାନେ ପିଲାମାନେ ବହୁତ ଭଲ ଥିବେ ମୋବାଇଲ ଦେଖି ଦେଖି ଏତେ ଆଟାଚ ମାନେ କାର୍ଟୁନ ତା ବାପା ମାଙ୍କୁ ଯାହା ଡାକୁ ଥିବ ସେ ତା ବାପା ମାଙ୍କୁ ସେଇଆ ଡାକୁଥିବ ମାନେ କାର୍ଟୁନ ଭଳିଆ ବେହେଭ
ହେନ୍ ହେନ୍ ହଁ ମୁଁ ବି ମୋ ବି ସେ ଵ ଦିଦିର ପୁଅ ନା ସେ ବି ଏମତି ଦିଦିକୁ ମୋଟୁ ମୋଟୁ ବାପ ବାପାକୁ ପତଲୁ ପତଳୁ ସେ ଡାକେ।
ହଁ ବା ସେଇୟା ବା ପିଲାମାନେ ପୁରା ସେ ଭିତରେ ତାଙ୍କ ମାଇଣ୍ଡ ର କିଛି ଚାଲିବନି ଖାଲି ସେ ମୋବାଇଲ ଯାହା ଦେଖୁଛନ୍ତି ସେଇଆ।
ଆଉ ତାକୁ ଡୋରିମନ ଏତେ ଭଲ ଲାଗେ କି ସେ ଡୋରିମନ ର ପା କିଛି ବି
ସେଇଆ ବା ଡୋରେମନ ମାନେ ପିଲାମାନେ ମୋବାଇଲ ଯାହା ଦେଖିଲେ ସେଇୟା।
ଅ ସେ ଜାଣିଚ କ ସେ ହଁ ସେ କଥା କହିପାରିନି କିନ୍ତୁ ମୋବାଇଲ କେମିତି ଚଳାଯାଏ ସେ ଜାଣିଚି ହିଁ।
ଏ ମୁ ମୁଁ ଯେହେତୁ ସ୍କ୍ରୋଲ କରିଦଉଛି ବର୍ଷେ ଚାରି ମାସ ହେଇଛି ସ୍କ୍ରୋଲ କରୁଚି।
ସେ ନେଟ୍ ଅନ୍ କରିପାରେ ୟୁଟ୍ୟୁବ୍ ଯାଇକି ସର୍ଚ୍ଚ କରେ ଏମତି ହଁ କଥା ଟିକେ ଟିକେ କହି ବା ହଁ ବାପା ମା ଏମିତି
ଦି ବର୍ଷ ହେଲା ହେଲାଣି ସେ କହିବା କଥା ଆ ଯେ ମୋବାଇଲ ପାଇଁ କହୁନାହାନ୍ତି ଏଇଟା ନୁହଁ ଆଗକୁ ବହୁତ ଖରାପ ମନା କରିବେ ତାଙ୍କୁ ଦି ମୋ ଝିଅ ତ ଏବେ ନୁହେଁ ବାବା ମାମା ତ ବହୁତ କମ ଖାଲି ବାବା ଡାକୁୁଛି ବୋଲି ମୋ ଟେନସନ ପୁରା।
ସତରେ ମାନେ ଆଜିକାଲି ଯୋଉ ପ୍ରୋବ୍ଲେମ ହେଲାଣି ନା
ହଁ ହଁ ନାଇ ସେ କହିଦେବ ଆଉ ସେ ବି ଏମିତି କହୁଚି ବି କିନ୍ତୁ ପିଲାମାନଙ୍କୁ ନା ସେ ସାଙ୍ଗ ମାନେ ଦରକାର ନା ଟିକେ।
ସେ ଆମ ଘରେ ବି ପୁରା ଏକା ହେଇଯାଉଚି ଏକା ହଉଛି ବୋଲି ଜାଣିଚ ନା ବହୁତ ଲେଟରେ ଯେ ଅ ମାନେ ଚାଲିଲା ତ ନର୍ମାଲ ଅଠର ମାସରେ ଚାଲନ୍ତି। କିନ୍ତୁ ଅ ସେ ନଅ ମାସରେ ଚାଲୁଥିଲା ଆମ ଘରେ କେହି ପିଲା ନଥିଲେ ବୋଲି ସେ ଚାଲେନି। ଆଁ ମୋ ମୋ ବା ପାଙ୍କ ଘରକୁ ଗଲି ମୁଁ ସପ୍ତାହଟେ ରହିଲି ସେ ମୋ ଦାଦାଙ୍କ ଛୁଆ ମାନେ ବହୁତ ଛୋଟ ଛୋଟ ତାଙ୍କୁ ଦେଖିକି ଚାଲିଲା ଗୋଟେ ସପ୍ତାହରେ ଚାଲିଲା।
ହଁ ସେ ନା ତାକୁ ଟିକେ ଫ୍ରେଣ୍ଡଲି ଇନଭାରମେଣ୍ଟ ଦରକାର ହଁ ହଁ।
ଆମ ଘରେ ବି କିହି ଛୁଆ ନାହାନ୍ତି ହଁ।
ହଁ ସେ ଆଉ ତାକୁ ଟିକେ ବାହର ତମେ ପାର୍କ ଆଡି ପାର୍କ ଟାଇ
ହଁ ପାର୍କ ଆଡେ ବୁଲେଇଲେ ହିଁ ବି
ଏଇ ବି ଏଠି ବି ଭୁବନେଶ୍ଵରରେ କୋଉଠି କି ତମେ।
ଆମର ସୌଭାଗ୍ୟ ନଗର ବରମୁଣ୍ଡା ପାଖରେ।
ଓହୋ।
ହୁଁ। ସେୟା ତାକୁ ବୁଲେଇ ନେଇ ପାରୁନି ଏଇଠୁ କାମ ଫାମ ରହିଯାଉଛି ତାକୁ ସନ୍ଧ୍ୟା ବେଳେ କିନ୍ତୁ ସେ ଇଏ ଗୋଟେ ଛୁଆ ବାହାରେ ନୁହଁ ପୁରା ସାଇଲେଣ୍ଟ ହେଇଯାଉଚି ସେଥିପାଇଁ ବି ଭଲ ନୁହଁ ବାହାରେ ଆକ୍ଟିଭ ହବା କଥା ନା ବାହାରେ ପୁରା ଚୁପଚାପ୍ ହେଇକି ଏମତି ଅନଉଛି ସେଇଟା ବି ଭଲ ନୁହେଁ ନା। ମୁଁ ଏଥି ପାଇଁ ଯେତେ ପାରୁଚୁ ତାକୁ ବାହାରକୁ ନବାକୁ ଟ୍ରାଏ କରୁଚୁ ଆମେ।
ହଁ ଟିକେ ବାହାରକୁ ଗଲେ ତାର ମନ ଟିକେ ଅଲଗା ହବ।
ହଁ ସେଥିପାଇଁ ଆମେ ବାହାରକୁ ନବାକୁ ଟ୍ରାଏ କରୁଚୁ ଯେତେ ଆକ୍ଟିଭ ହବ ଯେତେ ମିଶିବ ସେଥିପାଇଁ ଟିକେ ଇଏ ହଉଚି ତା ନା ଆରାଧ୍ୟା।
ଆରାଧ୍ୟା ହଉ ଭଲ।
ହୁଁ ହୁଁ। ସବୁ ଜାଣୁଚି ମାନେ କୋଉଠି ମାଡ଼ ହେଲା କଣ ହେଲା ସବୁ ଜାଣୁଚି ଯାହା ମାନେ ପାଞ୍ଚ ମାସ ପୂର୍ବରୁ ମନ ରଖ ଥିବ ମାନେ ମନେ ରଖି ସ୍ମରଣ ଶକ୍ତି ଭଲ ସାଙ୍ଗେ ସାଙ୍ଗେ ମନେ ରଖିଥିବ କହିଦେବ ଏଇଟା ସେଇଟା ସବୁ କିନ୍ତୁ କାନ୍ଦିଲେ ସେ କିନ୍ତୁ ଖାଇବା ପାଇଁ ମୋ ମୁଣ୍ଡ ଖରାପ କରିଦଉଚି।
ହଁ ସେ ଛେ ଛୋଟ ନା ଏବେ ତ।
ହଁ ହଉ ରଖନ୍ତୁ ଆଉ ଥରେ କରିବେ ଦି
ହଁ ହଁ ଠିକ୍ ଅଛି ଆଉ।